କୁହନ୍ତୁ।
ଆଜ୍ଞା ନମସ୍କାର।
ନମସ୍କାର କଣ କରୁଥିଲେ?
ଏଇ ବୁଲୁଚୁ ବା ଆଉ ବର୍ଷା ପକଉଥିଲା ତ ଟିକେ ଛାଡିଗଲା।
ଓହୋ ହ ବର୍ଷା ବି ହଉଛି। ହଁ ତ ସେଇ ବର୍ଷା ତ ହଉଛି। ପାଞ୍ଚ ଛଅ ଦିନଣି ବର୍ଷା ହେଇକି ଶୋଇଛି ଆଉ।
ପାଞ୍ଚ ଛଅ ଦିନ ହେଲାଣି ବର୍ଷା ହଉଛି ଶୋଇଛନ୍ତି।
ଭୁବନେଶ୍ଵରରେ ବର୍ଷା ହଉଛି। ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ସେଇଦିନଠୁ ତ ହଉଛି।
ହଉଛି ଏବେ ବି ବର୍ଷା ହଉଛି ଝିପି ଝିପି ହଉଛି ମୁଁ କଥା ହଉଥିଲି ଏବେ ଏଇ ଯୋଉ ଆମର ପୋଖରୀ ପଟରୁ ଜଣ ସତ ସେବୁ ବର୍ଷା ହଉଛି।
ହୁଁ ହଉଛି ଏ ପାଞ୍ଚ ଛଅ ଦିନ ହେଇଗଲାଣି। କଣ୍ଟିନ୍ୟୁ ହଉଛି ମାନେ ସନଲାଇଟ ଆମେ ଦେଖିନୁ।
ସେମ ତ ଇଆଡେ ବି ସେଇଆ ନା ଛଅ ସାତ ଦିନେ ହେଲାନି। ପାଗ ପୁରା ରହିଛି ଗାଉଁଳିଆ ପାଗ ଝିପିଝିପ ଝିପିଝି ବର୍ଷା ଲାଗି ରହିଛି। କେତେବେଳେ ଟିକେ ଛାଡୁଛି ନହଲେ ଲାଗି ରହିଛି ବ।
ଓହୋ ହଁ ନାଇଁ ଝିପି ଝିପି ତ ହଉନି କଣ୍ଟିନ୍ୟୁ। ଝିପି ଝିପି ହଉଛି ଆଉ ମଝିରେ ମଝିରେ ଯୋ। ଲଗାତାର ବର୍ଷା ହଉଛି ପୁରା ମାନେ ପାଣି ପୁରା ଏକାଥରେ ରାସ୍ତା ଫାସ୍ତା ଫୁଲ ହେଇଯାଉଛି।
ହଁ।
ପୁଣି ଟିକେ କମି ଯାଉଛନ୍ତି ଆଉ ଲଘୁଚାପ।
ଅସୁବିଧା କିଛି ନାହିଁ ଆପଣଙ୍କର ସିଆଡେ ଭୁବନେଶ୍ଵର। ଭୁବନେଶ୍ଵରରେ ରହିଲେ ଅସୁବିଧା କିଛି ନାହିଁ ବର୍ଷା ହେଲେ ବି କଣ ଅଛି ନାଇଁ।
ଅସବିଧା ଅସୁବିଧା ଅସୁବିଧା ସିନା ମେୋଡ ରେ ନାହିଁ ଏଇ ଯୋଉ ସବୁ ଡ୍ରେନ। କାମ ଯୋଉ ସଫା କରିବା ପାଇଁ ଯୋଉ ସବୁ ଖୋଳି ଦେଇଥିଲେ ମାନେ ତାଙ୍କର ସବୁ ବାରବାର ସବୁ ରିପୋରିଂ କରନ୍ତି ନା ଆଉ ସିଏ ତାକୁ ସବୁ ଖୋଳି ପକେଇଥିଲେ। ତାପରେ ଆଉ ତାକୁ ସବୁ ରିପୋରିଂ କରୁନାହାନ୍ତିଉ ତାପ ପୁରା ଅସୁବିଧା ହେଇଗୁଡା ଆଉ ପାଣି ପୁରା ଚାରିଆଡେ ପଶି ଖେଳି ପୁରା। ସବୁ ନୂଆ ଯୋଉ ସ୍ଵରାଜ ଲାଇନ ଦେବେ ବୋଲି କରିଥିଲେ ସେଗୁଡା ସବୁ ଅସନା ମସନା। ସବୁଆଡେ ଖାଲି ପାଣି କମୀତି ଆଉ।
ଓହୋ ହୋ ହୋ। ହ ହଁ ସେ ପ୍ରୋବ୍ଲେମ ସେଗୁଡା ଆଉ ଯୋ ଗୁଡା କ୍ୟର ନହେଲେ ଅସୁବିଧା ହଉନି।
ସେଇ ଡ୍ରେନ୍ ସବୁ କ୍ଲିୟର କରିନଥିଲେ ସେଗୁଡା ଏବେ ସବୁ। ଆଉ ସିଏ ମାନେ କରିବା କଥା ଖରା ଦିନ ଟା ଯାକ ଗଲା କଲେନି ଯେମିତି। ତେନ୍ ହେଇଛି। ସେ ସେ ଷ୍ଟାର୍ଟ କରିଛନ୍ତି ଜୁନ ଏଣ୍ଡ ବେଳକୁ ଆଉ ବର୍ଷା ତାପରେ ତ ହଉଛି ଆଉ।
ହଁ। ଓ ହୋ ବର୍ଷା ତ ହଉଛି ସ୍ନାନ ସ୍ନାନ ପୂର୍ଣ୍ଣିମା ଦିନଠୁ ଖାଷ୍ଟ। ଗରମ ହଉଛି ନାଇଁ?
ହଁ ବହୁତ ପ୍ରବଳ ଖରା ହଉଥିଲା।
ଏଇନା ଅଛି ସାତ ତାରିଖ ପର୍ଯ୍ୟନ୍ତ ବର୍ଷା ଅଛି।
ହୁଁ ଥିବ ଆଉ। ତା ପରକୁ ପର ହଁ ଥିବ।
ପଢାପଢି କରନ୍ତି ନା କଣ କରନ୍ତି?
ନାଇଁ ନାଇଁ ମୁଁ ଏବେ ହାଉସ୍ ୱାଇଫ୍ ଅଛି। ପଢାପଢି ସରିଯାଇଛି। ଏବେ ମୋର ଦିଟା ଝିଅ ବି ଅଛନ୍ତି ଛୋଟ ଛୋଟ। ତାଙ୍କୁ ପଢଉଛି। ମୋର ପଢା ସରିଯାଇଛି। ଏବେ ତାଙ୍କୁ ମୁଁ ପଢଉଛି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ହଁ ହାଉସ ୱାଇଫ୍ ଚାକିରିଠୁ ତ ବଡ ଚାକିରୀ ସଂସାରରେ କିଛି ନାହିଁ ଆଉ।
ହଁ ପ୍ରବଳ ଚାକିରି। ପିଲା ଛୁଆ ସମ୍ଭାଳ ପାଠ ପଢାଅ ଘର କାମ କର ନିଜର ପର୍ସନାଲ କାମ କର। ସବୁ କେତେ କାମ।
ହୁଁ ଆଉ ସାର୍ ତ ତାଙ୍କର ପାଲଉଥିବେ କାମରେ।
ଆଉ ସିଏ ଅଫିସ ଯାଉଛନ୍ତି। ତାଙ୍କର ସଟରଡେ, ସନଡେ ଛୁଟି। ଆଉ ହଁ ଆଉ ପିଲାଙ୍କର ବି ସଟରଡେ ସ ସଣ୍ଡେ ତ ନର୍ମାଲ ଛୁଟି ତାଙ୍କର ସଟରଡେ ବି ଛୁଟି।
ହୁଁ ହୁଁ ହୁଁ, ଘରେ ରହିଲେ ପିଲାଙ୍କ ଦାୟିତ୍ୱ ଆପଣଙ୍କୁ ନବାକୁ ପଡୁଥିବ। ହାଉସ୍ ୱାଇଫ୍ ଙ୍କର ସେଇଥିପାଇଁ କହିଲି ସେଇଟା ସବୁଠୁ ବଡ କାମ। ତାଙ୍କର ଛୁଟି ନହିଁ।
ହଁ ସମସ୍ତଙ୍କର ଛୁଟି ଆମର ଛୁଟି ନାହିଁ। ହଁ। କୁଆଡେ କୋଉ ବୁଲିହୋଉଛି। ପିଲାଙ୍କର ପାଠ ପଢା ପରଠୁ ନାଇଁ ଜଣେ ଯାଉଛି ଷ୍ଟାଣ୍ଡାର୍ଡ ୱାନ। ଆଉ ଜଣେ ଯାଉଛି ଏଲ କେ ଜି।
କଣ କହିଲେ?
ମୁଁ କହିଲି ଜଣେ ଷ୍ଟାଣ୍ଡାର୍ଡ ୱାନ ଯାଉଛି। ଆଉ ଜଣେ ଏଲ୍ କେ ଜି। ଜଣଙ୍କୁ ସିକ୍ସ ପ୍ଳସ। ଜଣକୁ ଫୋର ପ୍ଲସ। ହଁ ଛୋଟ ପିଲା ଗୁଡା। ବେଶି ବଡ ହେଇନାହାନ୍ତି।
ପିଲା ଦିଇଟା ମାନେ ତାଙ୍କୁ ବେଶୀ ତାଙ୍କ ରେସପନସିବିଲିଟି ବେଶୀ ଏନା ତାଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ ଆଉ। ଛୋଟଛୁଆ।
ସେଇ ପୁରୀ ଯିବା ତ ସ୍କୁଲ ଯିବା ଦାୟିତ୍ୱ ବେଶୀ। ସ୍କୁଲ ରେଡି କର ଶ କାଳୁ ପୁଣି ତା ମୁଁ କହିଲି ରେ ସକାଳୁ ତାଙ୍କୁ ରେଡି କର ସ୍କୁଲ। ପୁଣି ପିକଅପ୍ କର, ଟିଫିନ ବନାଅ, ପାଠ ପଢାଅ ଏଇ କାମ ଆଉ।
ହଁ ହଁ ତ କାମ ଏଇନା ସିଏ ଉଁ ଟିକେ ଯାହାନେ ଦଶ ବାର ବର୍ଷର ଲେଖା ନହେନେ ତାଙ୍କୁ ଟିକେ ଦାୟିତ୍ଵ ରଖିବାକୁ ପଡିବ ଏଇନା। ପିଲାଙ୍କ ସ
ହୁଁ ଆପଣଙ୍କ ଘର କଣ କେଉଁଝର ଆଡେ କି?
ନାଇଁ ନାଇଁ ଆମ ଘର ଯାଜପୁର ଯାଜପୁର କେଉଁଝର ସେ ବର୍ଡର ରେ ଆଉ କିନ୍ତୁ ଯାଜପୁରରେ ଯାଉଛି ଆଉ।
ହୁଁ ହୋଉ। କଥା ଶୈଳୀରୁ ଲାଗିଲା କେଉଁଝର ତ ସେଥିପାଇଁ ହଁ।
ନାଇଁ ନାଇଁ କେଉଁଝରର ଭାଷା ଅଲଗା ଷ୍ଟାଇଲରେ ସେ କହିବେ।
ନାଇଁମ ଆପଣ ଯୋଉ ନ ନ ଏଗୁଡା ସବୁ କେଉଁଝରିଆ ବି ୟୁଜ୍ କରନ୍ତି ସେଥିପାଇଁ ମତେ ଲାଗିଲା। ଯାଜପୁର ଆଡେ ଜିମି, ଖାଇମି ଏମିତି କୁହନ୍ତି। ଜିମି ଖାଇମି। ଯାଇଥିଲୁ, ଜିମି। ହଁ ସେ ମୋ ପିଇସି ଘର।
ହୁଁ ନା କଣ।
ଉଁ ଯାଜପୁର ମାନେ ଯାଜପୁର ଟାଉନ ରୁ ସେଇପଟ ଲାଇନ କୁହନ୍ତି। ଆ କିଏ ଆଡକୁ ଏଇ ଚଣ୍ଡିଖୋଲ
ନାଇଁ ଏପଟେ ବି କୁହନ୍ତି ଯିବି ଯିବି ନା ଲୋକ କୁହନ୍ତି ଜିମି ଜିମୁ ଏବେ ପିଲା ସବୁ କହୁଛନ୍ତି ଯିବୁ ବୋ ବା ନଗୋଉଛନ୍ତି ନହେଲେ କହୁଚନ୍ତି କୁହନ୍ତି ଜିମୁ ଜିମି ଏ ଭଳିଆ କୁହନ୍ତି। ଆପଣଙ୍କ ପ୍ରପର ସେଇଠି ଭୁବନେଶ୍ୱର ଘର
ହଁ ପଟିଆ ଆମ ଘର ହଁ
ଘର ସେଇଠି ମ୍ୟାରେଜ୍ ବି ସେଇଠି ହେଇଛି।
ଶାଶୁ ନାଇଁ ନାଇଁ ମ୍ୟା ଶାଶୁଘର ମୋର ଚଣ୍ଡିଖୋଲ ଏ ଭୁବନେଶ୍ଵରରେ ବି ଆମ ଘର ଆଉ ମାନେ ଭୁବନେଶ୍ୱରରେ ବି ଘର ହଁ ଭୁବନେଶ୍ୱରରେ ଘର କିଣା ହେଇଛି। ଆ ସେଇଠି ହଁ ରତ୍ନଗିରି ହଁ।
ଘର ଏକାଥରେ ଡାଇରେକ୍ଟ ଘର କିଣିଦେଲେ।
ଅଁ ହଁ।
ଆଉ ଘର କିଣିଦେଲେ ପ୍ରବଳ ପଇସା ହଉଛି ଘର କିଣିଲା ମାନେ ଭୁବନେଶ୍ୱରରେ। ଶ୍ୱରରେ ସେଇ ଜଣେ ଦାଦା ଏବେ କିଣିଲେ ଯେ ଆମର କୋଉଠି କହିଲେ? କଣ ସେ ଜାଗା ଟା ନା ପଳା ଶୁଣି ସେପଟକୁ ଭିତରକୁ ଦି କୋଟି ଟଙ୍କା ଲାଗିଲା ଗୋଟେ ଦି ମହଲା
ଏ ସେତିଶ ନାଇଁ ଆମର ଗୋଟେ ଫ୍ଲୋର କିଣା ହେଇଥିଲା ତା ଉପରେ ଆମେ ଆଉ ଦି ତାଲା ଗଲୁ ତିନି ତାଲା କରୁଛୁ
ହଁ ହୋ ଘର ଗୋଟେ କିଣିବା ମହା ମୁସ୍କିଲ୍ ଜାଗା ତ ଆଉ ମିଳୁନି ଭଲ ଘର ଯିଏ ଯାଉଛନ୍ତି ଘର କିଣି ଦୋଉଛନ୍ତି।
ଆ ଆଉ ଜାଗା ନାାଇଁ ଯାହା ସବୁ କିୁଛନ୍ତି ଯୋଉମାନେ ସବୁ ଫ୍ଲାଟ୍ କିଣୁଛନ୍ତି ଆଉ ଜାଗା କାଇଁ କୋଉଠି ଜାଗା ଆଉ ମିଳୁନି ଜାଗା ଯୋଉଟା ସବୁ ସବୁ ଭିତରକୁ ବିଲ ଜଙ୍ଗଲ ସେ ପାଖାପାଖି
ହଁ ସେ ଭିତରକୁ ନା ଆଉ ପ୍ରପର ଇଏ ଉପରେ ଆ ମାର୍କେଟ ଉପରେ ପ୍ର ପ୍ରପର ମାର୍କେଟ୍ ଉପରେ ଆଉ ଜାଗା ନାହିଁ।
ପାଖ କିନ୍ତୁ ବାକି ପାଖରେ ଆମର ପୁରା ପଟିଆ ଷ୍ଟେସନ ପାଖରେ
ହ ପଟିଆ ଷ୍ଟେସନ ପଟିଆ ମାନେ ସେଇଠି ପାଖରେ ହେଇଥିବ ଆଉ
ହଁ ନାଇ ଷ୍ଟେସନ ଟା ହିଁ ଆମ ପାଖରେ ଗୋଟେ କିଲା ହାଫ୍ କିଲୋମିଟର
ଓହୋ ଆପଣଙ୍କର ସେଇ ଯୋଉ ଚଣ୍ଡିଖୋଲରୁ ରତ୍ନଗିରିଟା କେତେ ବାଟା ହବ କହିଲେ?
କୋଡି଼ଏ କିଲୋମିଟର ହବ ଆଉ।
ହୁଁ ହୁଁ ଆଉ ଗୋଟେ ସାଙ୍ଗ ବାହାଘର ରିସେପ୍ସନ ଗଲା ତ କାଲି କାଲି ବାହାରିଥିଲୁ ଯିବୁ ବୋଲି ଆଉ ଯାଇ ହେଲୋନି ଆମର ଏଆଡେ ଏତେ ଜୋରରେ ବର୍ଷା ବର୍ଷା ହେଲା ଆଉ ଗଲୁ ନିଜ।
ଆଚ୍ଛା।
ହୁଁ ରତ୍ନଗିରି ସେ ସାଙ୍ଗ ପିଲାଟ ଘର ଆଉ ସେଇ ଚଣ୍ଡିଖୋଲ ନାଇଁ ନାଇଁ ନିଆଳିରେ ଅଛି ଗୋଟେ ସାଙ୍ଗ ସାଙ୍ଗ ପିଲା ଅଛି ନିଆଳି ରେ ନିଆଳିରେ ସାଙ୍ଗ ପିଲା ଅଛି କିନ୍ତୁ ତାଙ୍କ ଘର ପ୍ରପର ରତ୍ନଗିରି।
ଓହୋ ରତ୍ନଗିରି ବି ମୋର ମାଉସୀ ଶାଶୁଙ୍କ ଘର ବି ରତ୍ନଗିରି।
ନିଆଳି ବି ଅଛି ନିଆଳି ଟା ଆକ୍ଚୁଆଲି ଯାଉଛି କୋଉ ମାନେ ଏ କଟକ ଯାଉଛି ନା ଖୋର୍ଦ୍ଧାରେ ଯାଉଛି?
ନାଇଁ ନାଇଁ ଏରା ନାଇଁ କଟ ନିଆଳି ଆକ୍ଚୁଆଲି ଦିଟା ଅଛି ତମେ ରତ୍ନଗିରି ଆମ ସେ ଯାଜପୁରୁ ପୁର ଆଡ଼େ ବି ନିଆଡେ ଯେ ବାଲଚନ୍ଦ୍ରପୁରୁ ଆଡ଼େ ଏ ଯୋଉ ବାଲଚନ୍ଦ୍ରପୁରୁ ହଁ ଶିଆଡି ସେଇ ସେଇଟା ବି ଗୋଟେ ନିଆଳି ଯୋଉ ରତ୍ନାଗିରି କହୁଛନ୍ତି ସେଇଆେ ନିଆଳି ଅଛି ଆଉ ଯୋଉ ଯୋଉ କଟକର ଯୋଉ ସାଲେପୁରୁ ପୁରା ଆଡେ ନା ହଁ ସିଆଡେ ଗୋଟେ ନୀଆଳି।
ଓହୋ ତାହେଲେ ସେପଟ ନିଆଳି କଟକ ନିଆଳି ତାଙ୍କ ସି ନିଆଳିରୁୁ କିଛି ବାଟ ଦୂରରେ କହିଲା କହିଲା ନିଆଳି କିଛି ବାଟ ଦୂରରେ ଆଉ ତାଙ୍କର କାଳେ ଖୋର୍ଦ୍ଧରେ ତାଙ୍କର ଯାଉଛି ମୁଁ ନିଆଳି- ଫଟ ମୁଁ ଜାଣିଛି ତୁ କଣ କଥା କହୁଛୁ ନିଆଳି ଏ ନିଆଳି ରୁଟି କେ ଇଆସ ଆମେ ରହୁ କିନ୍ତୁ ଆମର ଖୋର୍ଦ୍ଧାରେ ଯାଉଛି ଆଉ।
ହଁ ହେଇଥିବ ସବୁ କେତେ ଅଛି ଗୋଟେ ଗୋଟେ ଇଏର ନା ଆଉ।
ନାଇବ ସବୁବେଳେ ବୋଧେ ଯୋଉ ପଳେଇ ଆସିବେ ଜେନେରାଲ। ସେ ଛତ ଟାଇମି ଆବ ଅଫିସ୍ ଟାଇମ ଆଉ
ନା ନା ତାଙ୍କର ଏମନ୍ସି ନା ତ ତାଙ୍କର ଇଣ୍ଟରନ୍ୟାସନାଲ ସିଷ୍ଟମ ହିସାବରେ ତାଙ୍କର- ପ୍ରୋଜେକ୍ଟ ହିସାବରେ ଟାଇମିଂ ଦିଅନ୍ତି ଦିନେ ଦିନ ଦିଟ। ରୁ ରାତି ଆଠଟା କେତେବେଳେ ସକାଳ ଏଗାରଟା ରୁ ରାତି ଛଅଟା ତାଙ୍କର- ଟାଇମିଂ ହିସାବରେ ତାଙ୍କର ସେ ଆଇଟିରେ ନା ତାଙ୍କର ପ୍ରୋଜେକ୍ଟ ଅଲଗା ଅଲଗା ଆଉ।
ଅ ହଁ ହଁ ହ ବୁଝିଲ ବୁଝିଲି ନା ଭାଇ ଟିରେ ବି ଏ ମେନ ସ଼ ଥାଇ ନା ସିଟ୍ଲାନମାଲ ଯୋଉମାନେ ଜାଆନ୍ତି ପ୍ରେସରରେ ଜଏନ୍‌କରନ୍ତି। ସେମାନେ ତାଙ୍କର ଆାଇମିଙ୍ଗ ଥାଏ କିନ୍ତୁ ଯୋଉମାନେ ଆଚୁ ଟିମ୍ ଲିଡ୍ କରନ୍ତି ଯୋଉମାନେ ଟେ ଅ
ଏକ୍ସପିରିଏନ୍ସ ହଁ ଏଟିମ ତ କରୁନାହାନ୍ତି ମ୍ୟାନେଜର ଆଉ ତାଙ୍କର ଟାଇମ ସିଷ୍ଟମ
ହଁ ତାଙ୍କର ସିଏ ଯେତେବେଳେ ଗଲେ ଚଳିବ। ଯାଇକି ତାଙ୍କର ତାଙ୍କ ପ୍ରୋଜେକ୍ଟ ସାରିବାର ଅଛି।
ହଁ ତାଙ୍କର ଟାଇମ ଥାଏ ଏତିକି ଦିନରେ ସାରିବ ଦୁଇ ମାସ ତିନି ନାଇଁ ଥାଏ ଯେ ଏବେ ସବୁ ଏବେ ସବୁ କହି କରି ହେଇଯାଇଛି ତମର ଏତିକି ଟାୱର କିନ୍ତୁ ତମ ଯାଇକି ସେଠି ଅପଡେଟ କରିବ ଯେ ଏତେବେଳେ ଯାଇ ଗଲି ଘରକୁ ଫେ ଆସ ପାର ପୁଣି ତାପରେ ଯାଇକି
ହୁଁ ହୁଁ।
କରିବ ଯେ ତମେ ସେତିକି ଘଣ୍ଟା ରହିଛ ବୋଧେ।
ହଁ ସ୍ ସ୍ଵାଇପ୍ ନିସାଇଟଆଉଟ ସିଷ୍ଟମ ଥାଏ। ଅଧିକାଂଶ ଇଏରେ କେହି ପଚାରିବାକୁ ମାନେ ନଥାନ୍ତି ଲିଡରସିପ୍ ଟିମରେେ ଯଦି ଥିବେ ସେ ସେତବେଳେ ସାଇପିଂ କରିକି ଗଲେ ତାଙ୍କର କାମ କଲେ ପଳେଇଆଲେ ପୁଣି ଗଲେ ସ୍ଇପର କରଆସିବେ।
ହଁ।
ନାଇ।
ହଁ।
ଆଜ୍ଞା ହଉ ତାହଲେ ଠିକ ଅଛି ରହିଲି ଦେଖିବା କଥା ହେବା ଆଉ ଆଜ୍ଞା।
ସରି ଯାଇଛି ବୋଲି କେମିତି କଲ କେଣି ଆସିଲା ଜମା ଆସେନିକଲ ଲାଗେନି।
ଓହୋ ହୋ ତା ଟାଇମ ଲମିଟ ସରିଯାଇଥିବ ବୋଧେ ଆଉ।
ତାପରେ ପୁଣି କେମିତି କଲ ଆସଛି କେଜାଣି। ଏଇଆଣି ଆସେନି ତ କାହାର ଏଇଟା କେମିତି ଆସିିକିଛି। ହ ଲ କିଥିବସେଥିପାଇଁ ପଳେଇ ଆସିଲା।
ହ।